ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
କଣ କରୁଛନ୍ତି?
ଏଇ ବସିଚି ତ ରୋଷେଇ ବସେଇ ବସିଛି ଯୋଉ ଗରମ ହଉଚି ରହିଥୋଇ ହଉନି ଆଜି ଆ। ଏତେ ଗରମ ଯେ ଆଉ ଗାଧେଇ ଫାଧେଇ କି ଆଇନି ଭାତ ବସେଇଚି। ଏ ଫ୍ୟାନ୍ ପ ଦେଇକି ବସିଚି ଷ୍ଟାଣ୍ଡ ପ୍ୟାନ୍ଟା ଆଉ।
ଓ ଆଚ୍ଛା ଆଛା ହଁ ଏଇ ଯୋଉ ଗରମ ହୋଉଚି ମୁଁ ବି ଅଧେବେଳେ ମାନେ ମୁଁ ସନ୍ଧ୍ୟା ବେଳୁଆ ଗାଧେଇ ପଡ଼େ ନହେଲେ ଏଇ ଗରମରେ କଣ ଆଉ ରହି ହୋଉଚି।
ହଁ। ପ୍ରବଳ ଗରମ ଏଥର ରଜ ଗଲାଣି କହନ୍ତି ରଜ ଆମ୍ବ ପଣସ ପାଚିବ ରଜ ସାବିତ୍ରୀ ଅ ଚି ଗରମ। ଓ ଗନେ କମିଯିବ ସିଏ ତ ଆଉରି ବେଶୀ ଗୁଳୁଗୁଳି ହୋଉଛି ରଥ ଯାତ୍ରା ଆଗକୁ ଅଛି। ଆଉ ଠାକୁର ଅଣସର ଘରେ ରହିବେ ଆହୁରି ଗରମ ହୋଉଚି। ଠାକୁର କଣ ରହିବେ ଆମେ ତ ଗଣଶର ଘରେ ରହିଲା ଭଳିଆ ଛଡ଼ି ଯାଉଚୁ ପୁରା।
ହଁ ପରା। ଆଉ ଆପଣ କେବେ ଯାଇଚନ୍ତି ରଥ ବେଳେ ପୁରୀକୁ?
ନା ମୁଁ ରଥର ଯାଇନି ରଥ ଠାକୁର ଯେତେ ପଦାରେ ରହନ୍ତି ବଡ଼ ଦାଣ୍ଡର ସେ ସେତେବେଳେ ଯାଇଙ୍କି ଦେଖିକି ଆସିିଲି।
ଆଉ ସେ ସେ ଦା ବଡ଼ଦାଣ୍ଡରେ ବି ଠାକୁର ରହିନେ ପବଳ ବି ଭିଡ଼। ମୁଁ ଦିଥର ତିନି ଥର ଯାଇଚି ବ ବଡ଼ ଦାଣ୍ଡରେ ଠାକୁର ରହିଛନ୍ତି ମୁଁ ଦେଖିକି ଆଇଛି ରଥ ଦିନ ମୁଁ ଯାଇନି ସେଠି ଆଉ ଦେଖି ବନା ରଥ ଚକୁଡ଼ା ଚକୁଡ଼ି ଦଳା ମଳା ହବ ଏ ଯୋଉ ଖରା ଗରମ ହଉଚି ସେଠୁ ବଞ୍ଚିକି ଆସିବା ମହା ମୁସ୍କଲି ଯୋଉ ଗରମ। ଆଉ ସେ ପଦାରେ ର
ହଁ ପରା ମାନେ ମୁଁ ବି ସେଇ ଛୋଟ ବେଳେ ଯାହା ଥରେ ଯାଇଥିଲି ସେ ବି ର ଥ ଟଣା ବେଳେ ନୁହଁ ସେଇମାନେ ଯାଇଙ୍କି ଗୁଣ୍ଡିଚା ମନ୍ଦିର ପା ପାଖରେ ରହିଥିବେ, ସେଇଠି ଯେତେବେଳେ ଥିବେ ମୁଁ ବି ସେଇଠି ହିଁ ଦର୍ଶନ କରିବା ପାଇଁ ଯାଇଛି, ନହେଲେ ରଥଯାତ୍ରାରେ ତ ବହୁତ ହିଁ ଭିଡ ହେଇଥିବ!
ରଥଯାତ୍ରାରେ ଯାଇଁକି ଦେଖିହବନି। ମୁଁ ସେଇ ଗୁଣ୍ଡିଚା ଯାତ୍ରାରେ ଦେଖିଆସେ ମୁଁ। ବଡ ଦା ଥାନ୍ତି, ଦି ତିନି ଥର ଯାଇଛି। ପୁଣି ମୋର ଗୋଟେ ସାଙ୍ଗ ଥିଲେ, ସିଏ ଏବେ ସେଇ ରଥରେ ଆସନ୍ତି। ଗାଁ ରୁ, ସେଇ ରଥଯାତ୍ରାରେ ସେଇ ପଦାର ଠାକ୍ ଠାକୁର ଥାଆନ୍ତି, ଦେଖିକି ଆସନ୍ତି। ସେ ଏଥର ବି ଆସିବେ, କହିଛନ୍ତି ଦେଖିବାକୁ ଯିବା ଆସ ଯଦି ଥଣ୍ଡା ପଡି ଯାଇଥିବ ଯିବା, ନହେନେ ଯିବାନି। ଆଉ ମୋ ବସର ପଳଉ ଟାଉନ୍ ବସର, ନନେ ମୋ ବସର ଏସି ବସ୍ ରେ ପଳଉ ଦେଖିକି ଆସିବୁ। ତା'ପରେ ଛୁଆ ଯାଆନ୍ତି ଆଉ
ହଁ, ଏଥରକ ବି ଆମେ ଯୋଉ ଥରେ ଆସିଥିଲୁ, ଏଇ ପୂର୍ବ ଥରକ ଯାଇଥିଲୁ ପୁରୀ, ଆସିଲା ବେଳକୁ ଆମେ ସେଇ ମୋ ବସ୍ ରେ ହିଁ ଆସିଥିଲୁ। ଆଉ ମାନେ ବିଶ୍ଵାସ କରନ୍ତୁ, ଆମେ ବହୁତ କମ୍ ସମୟ ଭିତରେ ଦେଢ ଘଣ୍ଟା ବି ହେଇନି ଆମେ ପହଞ୍ଚି ଯାଇଛୁ ଭୁବନେଶ୍ଵରରେ, ଆଉ ଆସିଲା ବେଳେ ବି କିଛି ଅସୁବିଧା ହେଇନି, ମାନେ ରାସ୍ତା ବି ପୁରା ଠିକ୍ ଅଛି। ତା'ପରେ ବି ବସ୍ ଟା ବି ବହୁତ ଭଲ ସେ ସ୍ମୁଥରେ ଆସୁଥିଲା।
ହଁ, ହଁ ସେ ଏସି ବସ୍ ରେ ଆସିଲୁ ବାଟ ମାଲୁମ ହେଲାନି। ଆମେ ବି ଥରେ ଯାଇଥିନୁ, ସେ ମୋ ବସ୍ ରେ ଆସିନୁ, ଗୋଟେ ସାଢେ ଗୋଟେ ବେଳେ କିନ୍ତୁ ଖରା ତରା ଜମା ମାଲୁମ ହେଲାନି, ଆଉ ଆରାମରେ ଆସିକି ଘରେ ପହଞ୍ଚିନୁ। ତା'ପରେ ଆମ ହଁ, ଘରୁକୁ ଆଉ ଗୋଟେ ଲାଇନ୍ ରେ ବସରେ ଆସିଲେ, ସିଏ ବସ୍ ଲାଇନ୍ ବସରେ ସେ ତାର ପ୍ରବଳ ଗରମ! ଖାଲି ତାତି ଝାଞ୍ଜି ପବନ ଦେଉଥାଏ। ଆମ ଲାଇନ୍ କି ତ ଏସି ବସ୍ ନାହିଁ। ଅଛି ଯେ, ଆମ ଟାଇମିକି ସେ ବସ୍ ମିଳିଗଲା। ଆମେ ଆସି ପଳେଇ ଆସିଲୁ। ଆଉ କ ଖରା ତ ହଉଛି ସେଇଥିରେ ଲୋକ ଯିବା ଆସିବା କରୁଚନ୍ତି, ଦେଖୁଛନ୍ତି, ଯାଉଛନ୍ତି, ଆସୁଛନ୍ତି, ଆଉ କଣ କରିଆ ଆଉ, ଗରମ ହଉଛି ଆଉ?
ହଁ ଯାହା କହିଲେ। ନହେଲେ ମାନେ ଯଦି ଏସି ବସ୍ ରେ ଆପଣ ନ ଆସିବେ! ସାଧା ବସ୍ ରେ ଆସିଲେ, ସିଏ ବହୁତ ଖରା ହଉଛି। ଆଉ ଝାଞ୍ଜି ପବନ ତ ବସ୍ ଚି, ଗଲା ମାନେ ସେ ଗରମ ପବନ ବାଜିକି, ଆପଣଙ୍କୁ ଆହୁରି ହାଲିଆ କରିଦବ। ଆଉ ତାପ୍ ତା'ପରେ, ଆପଣ ଆଉ କଣ ଥକିକି ଆସିକି, ଫୁଣି ଘରେ ଯାହା କାମ କରିବେ ଆଉ।
ହଁ, ଆସିକ ଘରେ ରୋଷେଇବାସ କଲୁ। ଖାଇଲି, ଆସି ଗାଧୋଇ ପଇଲି, ରୋଷେଇ କରିକି ଘରେ ପଖାଳ ଥିଲା। ଯାଇଥିଲି ପଖାଳଥିଲା, ଆସିକି ଆଳୁ ଭାଜିକି, ଆମ୍ବଫାମ୍ବ ବଡି ଫଡି, ଆଚାର, ଖଟା ଏମତି ଲଗେଇଦେଇ, ଖାଇଦେଇ କୁଆଡେ ଥକାରେ ଶୋଇପଇଲୁ। ଆଉ ଏଇ ଖରା ଗରମରେ ଯିବାନି, ଥଣ୍ଡା ପଇନେ ବର୍ଷା ଦିନ ହଉ, ଯିବା ବୁଲି ବାଲିକି ଆସିବା। ଆଉ ଖରାରେ ଆଉ ଯିବାନି। ଆ ଏଇ ଝାଞ୍ଜି ପବନ ଦିହ ଖରାପ ହେଇଯାଉଛି। ପାଣି ପିଇ ପିଇ କି ମୁଣ୍ଡ ଖରାପ ହେଇଯାଉଛି, ରଥଯାତ୍ରା ଗଲା କରିକି। ବଡ଼ଦାଣ୍ଡରୁ ତ ନା ରୁହ କୈବଲ୍ୟ ହାଟର ତ ଅବଡା ଖାଇଲା ଅଳକୁ ଯୋଉ ଭିଡ ସେଟି! ଆଉ କ ପାଣି ଛାଟୁଛନ୍ତି ସ୍ପ୍ରେ କରୁଚନ୍ତି! ଆଉ କଁ କରି ପାଣି ପିଇ ପିଇକି ମୁଣ୍ଡ ଖରାପ ଭିଡ଼ରେ ଳ।
ହଁ ପରା ଆମେ ବି ଏଥରକ ଯୋଉ ଯାଇଥିଲୁ ବହୁତ ହିଁ ଭିଡ଼ ହେଇଥିଲା ଆମେ ଲାଇନ୍ ରେ ବି ସେଇ ଦି ଘଣ୍ଟା ପାଖାପାଖି ଛିଡ଼ା ହେଇଛୁ। ମତେ ତ ଲାଗୁଚି ବଧେ ଜଲଦି ହିଁ ହେଇଗଲା ନହେଲେ ତ ଲୋକମାନେ ପାଞ୍ଚ ଛଅ ଘଣ୍ଟା ଧରି ଲାଇନ୍ ରେ ରୁହନ୍ତି। ଆଉ ସେ ଭି ରେ ଆନନ୍ଦ ବଜାରରେ ମାନେ ଏତେ ଭିଡ଼ ଏତେ ଦୋକାନ ଥାଇକ ବି ବହୁତ ହିଁ ଭିଡ ହେଇଚି, ତାପରେ ବି ଆମେ ଯୋଉ ଲାଇନ୍ ଲଗେଇକି ମନ୍ଦିର ଭିତରେ ଯାଆନ୍ତି ସେଇଠି ବି ତ ବହୁତ ଭିଡ଼। ଆଉ ମନ୍ଦିର ଭିତରେ ଭିଡ଼ କଥା ତ କୁହନ୍ତୁ ନାହିଁ ଆ ପଣ ଆଉ ଯଦି ଆ ପଣ ମାନେ ଏଇ ସି ରଥ ବେଳକୁ ମାନେ ରଥ ବେଳେ ତ ପ୍ରାୟ ତ ସମୟରେ ବରଷା ହୋଇଥାଏ। ଯଦି ସେଇ ସମୟରେ ଯଦି ଭଲ ପାଗ କଲା ଆପଣ ଯଦି ଯାଆନ୍ତି ମତେ ବି ତାହେଲେ ଜଣେଇବେ? କାରଣ ମୁଁ ଆଉ ମୋ ଭୋଉଣୀ ମୋ ଭାଇ ସେମାନେ ବି ଯଦି କହିବେ ତାହେଲେ ଆମେ ବି ଆପଣଙ୍କ ସହିତ ମିଶିକି ପଳେଇ ଉ ଆଉ
ହଉ ଠିକ୍ ଅଛି ଯଦି ଯାଏଁ ଯଦି ଥଣ୍ଡା ପାଗ ହେଲା କହିବି ନହେନେ ଥଣ୍ଡା ପାଗ ନହେଲେ ମୁଁ ଜମା ଯିବିନି ଏ ଯୋଉ ଗରମର ମୁଁହ ଦିହ ଖରାପ ହେଇଯିବ ମତେ କିଏ ଦେଖିବ ଏଠି? ମୁଁ ଜମା ସେଇଥିପାଇଁ ଗରମର ମୁଁ ଯାଏନି। ପାଗ ଥଣ୍ଡା ହେନେ ମୁଁ ଯେଦି ଯାଏଁ ତ ଆପଣଙ୍କୁ କହିମି ଯିବା ସାଙ୍ଗ ହେଇ ସବୁ ମିଶିକି ଆଉ। ଆଉ କ୍ୱାଡ଼ୁ କ୍ୱାଡ଼ୁ ତ ଲୋ ଆସୁଚନ୍ତି ରଥଯାତ୍ରାରେ ଆଉ ଉଁ
ହଁ, ରଥରେ ତ ବହୁତ ହିଁ ଭିଡ଼ ହେଇଯାଏ ପୁରା ବଡ଼ ଦାଣ୍ଡ ମାନେ ଚାଲି ବି ହୁଏନି ସମସ୍ତେ ଠେଲି ଠେଲି ହେକକି ପଳାନ୍ତି ତ ସେଇ ଗହଳିରେ ତ ଜମା ଯାଇ ହ ବନି ମଣିଷ ଅଣନିଶ୍ଵାସ ହେଇଯିବ ସେ ଯେତେ ବର୍ଷା ହଉ କି ସେ ଯେତେ ପାଣି ସ୍ପ୍ରେ କରନ୍ତୁ ତ ଆମେ ସେଇ ଯଦି ଭଲ ପାଗ ଥିବ ଆପଣ ଯାଆନ୍ତି ତ ମତେ ବି ଜଣେଇବେ ମୁଁ ବି ଯିବି।
ହଉ ଠିକ୍ ଅଛି। ଆଉ ଆଉ ତମେ ରଜର ଗାଁ ଆଡ଼ୁକୁ ଯାଇଥିଲ?
ନାଇଁ ନାଇଁ ରଜରେ ତ ମୁଁ ଯାଇ ହିଁ ନାହିଁ ଗାଁ ଆଡ଼ୁକୁ। ଆଉ ତାପରେ ବି ବହୁତ ଖରା ଗରମ ବି ହଉନଥିଲା କି? ତ ସେଇଥିପାଇଁ ତ ଆହୁରି ଯାଇ ହେଲାନି। ଏଇ ଗରମରେ କିଏ ପଡ଼ି ପଡ଼ି କି ଯିବ ତାପରେ ଆଉ ଏବେ ତ କଲେଜ୍ ଖୋଲିଯିବ, ତ ଆଉ ତ ଯାଇ ହବନି।
ହଁ ପା ଆମର ଯାଇଥାନ୍ତୁ ଯେ, ଆମେ ଯେ ଛୁଆ ପିଲା ରାଜି ହୋଉନାହାନ୍ତି ଖରାର ଗାଁକୁ ଯିବାକୁ। ଏନେ ଗନେ ବି ତାଙ୍କୁ କାହିଁକି ହଇରାଣ କରିମୁ ଏ ଗରମର ରୋଷେଇ ବାସ କରେ, ଭଲ ମନ୍ଦ କରେ, କହିବେ ଏ ଛୁଆ ପିଲା ଆଇଚନ୍ତି। ଏ ରୋଷେଇ ବାସ କରିକି ଦବାକୁ ଖରା ଗରମ ହଉଚି। ଆ ମୁଁ ସେଇଥିପାଇଁ ବେଶୀ ଜିଦି କରିକି ଗଲିନି ଗାଁକୁ। ଆଉ ଛୁଆ ଧରିକି ଯିବୁ ଛିଏ ମାନେ ହଇରାଣ ହେବେ ତାଙ୍କର ପରିବାର ଲୋକ, ଆମେ ଚାରି ପାଞ୍ଚ ଜଣ ଗନେ। ରୋଷେଇ ବାସ ନାଇକି, ଏତେ ଗରମ ହଉଚି ରହି ଥୋଇ ହଉନି। ଆଉ କଣ ଯିବି? ସେଇଥିପାଇଁ ମୁଁ ଆଉ ଗନିନି। ଦେଖିଆ ବସ୍ ସେ ଦିନ ହଉ ଦୁର୍ଗା ପୂଜା ବେଳକୁ ଗାଁକୁ ଯିବି। ବୁଲି ବାଲିକି ଆସିବା ଆଉ। ରହିବେ।
ଥା। ଆମେ ବି ତ ସେଇଥିପାଇଁ ଗଲୁନିି ହିଁ ମାନେ ଗାଁ କୁ। ଆଉ ଗାଁରେ ବି ପାୱାର କଟ ହେଇଯାଉନି କି, ଖରା ବେଳୁଆ ତ ଗାଁ ରେ ବହୁତ ହି ପାୱାର କଟ ହେଇଯାଉଛି। ତ ମାନେ ଆଉ ତମେ ତମେ ବିଲ ଆଡେ ଦିନ ଦି ପରହରଟାରେ ଯାଇକି ଭୁଲି ପାରିବ କି? ଚାରିଟା ପାଞ୍ଚଟା ହେଲେ ହଁ ବିଲ ଆଡେ ବୁଲିଲ, ସେ ବହୁତ ପାଣି ମାନେ କଣ ପବନ ସେଇଟା ବହୁତ ଥଣ୍ଡା ଲାଗିଲା। ହେଲେ ଦିପ୍ରହର ବେଳ ମାନେ ଯଦି ଲାଇନି କଟିଗଲା, ତ ଆଉ କିଛି କରିହବନି। ବହୁତ ହିଁ ଗରମ ଲାଗିବ। ଆଉ ଗାଁ ମାନଙ୍କରେ ତ ପାୱାର କଟ ସ୍ୱଭାବିକ କଥା।
ହଁ ବା ଗାଁରେ ପାୱାର କଟ୍ ବେଶୀ। ଏଇଠି ତ ବେଳେ ବେଳେ ରାତିରେ ଶୋଇଲା ବେଳକୁ ଏଗାରଟା କୁ ରାତି ଏଗାରଟା ର କାଟି ଦଉଚି ଯେ ଦି ଅଢେଇ ଘଣ୍ଟା କାଟି ଦଉଛି। ଯୋଉ କଲ ବଲ ହଇରାଣ ଛାତ ଉପରକୁ ଯା। ପୁଣି ଆସେ ଶୋଇ ବସି ହଉନି ଚିଙ୍ଗୁଡି ବାହିଲା ବେଳେ ନାଚୁଚୁ ଗରମର। ଆଉ ଭୋର୍ ଭୋର୍ ଟିକେ ପାହାନ୍ତା ପାହାନ୍ତା ଟିକେ ନିଦ ହଉଛି। ନିଦ ଆସିଲେ କଣ, ଉଠିଲା ବେଳକୁ କାମ ଡେରି ହେଇଯାଉଛି। ଆଉ କଣ ଶୋଇବ। ଆଉ ସେଇ ଛଟ ପଟ ହେଇକି ଟିକେ ଶୋଇବା କଥା ଆଉ। ଷ୍ଟାଣ୍ଡ ଫ୍ୟାନ, ଉପର ଫ୍ୟାନ୍, ଟେବୁଲ ଫ୍ୟାନ। ସବୁ ଦଉଛି ଆଉ କଣ କରିବୁ। ଆଉ ଏସି ପବନ ତତଲା
ହଁ, ସେଇ କଥା ପରା ମାନେ ଏତେ ଯୋଉ ଗରମ ହ ଛି ରହି ସହି ହଉନି, ଆଉ ତାପରେ ବି ଆମର ଏ- ଏଇ ଥରକ ପୂର୍ବ ରାତିରେ ମାନେ ଲୋ ଭୋଲ୍ ଶେଷ ଆଉ ଏତେ ଲୋ ଭୋଲଟେଜ ହେଇଗଲା, ଘଣ୍ଟେ ଭୋଲଟେଜ ହେଲା ପରେ ଲାଇନି କାଟିକି ତାପରେ ପୁଣି ଯାଇକି ଆସିଲାରୁ ଟିକେ ହାଇ ଭୋଲଟେଜ ହେଇଛି ନହେଲେ ମାନେ ଖାଇଲା ପିଇଲା ଶୋଇବା ଟାଇମ ରେ ଯଦି ଲାଇନ ଏମିତି କାଟିଦବ ଆଉ କଣ କହିହବ। କି ଠିକ୍ ଆଉ ଠିକ ରାତି ହେଲା ବେଳକୁ ହିଁ ତାଙ୍କର ମାନେ ପାୱାର ନ ଲୋ ଭୋଲଟେଜ ହଉଛି ମୁଁ ତ ବୁଝି ପାରୁନି କଣ ହଉଛି?
ହଉଛି କଣ ସମସ୍ତେ ଘର ଘରକା ଦିଟା ତିନିଟା ଏସିି ଲଗଉଛନ୍ତି। ଗ୍ରାଇଣ୍ଡର ଚଲଉଛନ୍ତି, ଫ୍ରିଜ ଲଗଉଛନ୍ତି, କୁଲର ଲଗଛନ୍ତି। ଆ ଲାଇନି ଆଉ କେତେ ପାୱାର ସହିବ। ଅସଂଖ୍ୟ ର ଏସି ଲଗେଇଲେ ଘର କା ନାଖେ ଆଉ ଯାହା ତ ନାଇଁ ନାହିଁ। ଆଉ ଲୋଡ ହଉନି ଲେ କାଟି ଦଉଛି ଆଉ। କଉଠି ଫେଜ୍ ଉଡି ଯାଉଛି, କାହାର ଟିଭି ଫ୍ରିଜ ପୋଡି ଯାଉଛି ଏସି ଫେସି। ସେଇଥିପାଇଁ ଲାଇନ୍ କଟ କରିଦଉଛନ୍ତି। ଆଉ କଣ? କିଛି ନକଲେ ଆଉ କଣ କରିବେ ସେମାନେ କେତେ ଲୋଡ ସହିବ। ସେଇଥିପାଇଁ କାଟି ଦିଅନ୍ତି ଘଣ୍ଟେ ଦିଘଣ୍ଟା ଲେଖା। ଆଉ ଏପଟେ ଯୋଉ ଗରମ ହଉଛି ତ ଏସି ନ ଲଗେଇଲେ ଶୋଇ ହଉନି। ସେ ବିଲ ଇଲେକ୍ଟ୍ରି ବିଲ୍ ଆସୁ ବା ନ ଆସୁ ସେ ଯାହା କରୁଚି କରୁ। ଶୋଇବାକୁ କୁ ତ ଏସି ଲଗେଇବାକୁ ବାଧ୍ୟ।
ହଁ ସେଇ କଥା ହିଁ। ଏବେ ତ ଇଲେକ୍ଟ୍ରି ବିଲ୍ ବି ବହୁତ ଆସୁଚି। କାରଣ ସବୁ ମାନେ ଫ୍ୟାନ ବିନା ତ ରହି ହଉନି। ତାପରେ ଲାଇଟି ଫ୍ୟାନେ ଆଉ ତାପରେ ଯାହାବି ଅନ୍ୟାନ୍ୟ ଆବଶ୍ୟକ ଜିନିଷ ରହିଲା ସେଗୁଡାକ ତ ବ୍ୟବହାର କରିବାକୁ ହିଁ ପଡିବ। ଆଉ ମେନଲି ପ୍ୟାନ ଫ୍ୟାନ ନଦେଲେ ତ ରହି ହିଁ ହଉନି ଆଉ। ଯଦି ଛାତ ଉପରେ ବି ତମେ ଯାଇଙ୍କି ହଉ ତାହେଲେ ମୁଁ ଏବେ ରଖୁଛି ଆମେ ପରେ ଟିକେ କଥା ହବା ଆଉ।
ହଉ ଠିକ ଅଛି।